ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ଭୟସ ଆସୁଛି ମୋର।
ମାନେ ସ୍ଲୋ ଆସୁଛି।
ହୋ ଟିକେ ରୁ ମୁଁ ଦେଖିଲୁ ବୋଧେ କଣ ନେଟୱାର୍କ ପ୍ରୋବ୍ଲେ ଅଛି ମୋର କେଥିଲାଗି ସ୍ଲୋ ସବୁଛି। ଏବେ କ୍ଲିର ଆସିଲା? ହଁ କଣ କରୁଛ?
ଆଉ କଣ କରୁଛ?
କଣ କରୁଛ ଏବେ?
ବସିସିଛି ତମେ?
ହୁଁ। ବି ସେ ବସିଥିଲି ବସିକି ପଢୁଥିଲି ବହି। ମୁଁ ଖାଲି ବହି ବସିକି ପଢୁଥିଲି।
ଓହୋ।
ଯୋଉ ଗପ ବହି ଆସେନି? ଖାଇବା ଏତେ ଶୀଘ୍ର କଣ ଜମା ବାରଟା ହେଇଛି। ଏବେ କିଛି ଖାଇନି ରୋଷେଇ ହଁ ସନ୍ଧ୍ୟାବେେଳେ ସ୍ନାକ୍ ଯୋଉ ଜଳଖିଆ ଖାଇଥିଲି। ଚକଲେଟ କୁରକୁୁରୀ। ଏଇୁା ସବୁ ମତେ ଭଲ ଲେ ଯୋଉ ସନ୍ାବେଳେ ଖାଇବାକୁ ତମେ
ହୁଁ ଖାଇସ୍ ଖାଇ ମିସଚର ସବୁ ଖାଇଥିଲ।
ଆଉ ରଜ। ପାଇଁ କୁଆଡେ ବୁଲାବୁଲିଇ। କରିବ ନା। ଘରେ ରହିବ।
ଖରା ଗ କେମିତ୍ ହୋଇଛି। ସେ ଦେଖୁଚନ ଇଚ୍ଛା ହେଲେ କୁଆଡେ ଯାଏ।
ହଁ। ସେଇ ତ ଖରା ବହୁତ ହଉଛି ଯରେ। ଖରା କମ ହେଲା ତ ହେଲେ ବୁଲିବାକୁ ତ ଯିବା।
ହୁଁ ଦେଖାଯାଉ କଣ।
ଦେଖିଆ ରଜ ଯେତେ ରଜ ପାଖେଇ ଆସୁଛି ରଜ ଯେତ। ଏତେ ପାଖେଇ ଆସିଛି ଖରା ସେ ଏତେ ଜୋରସେ ହଉଛି।
ହଁ।
ରଜ ପାଇଁ ସବୁ କିଣି କିଣିି କରି ସାରିଲୁଣି।
ହଁ କିନା ସରିଲାନି।
ଡ୍ରେସ୍ ସବୁ କିଣି ସାରିଲାଣି ନାଇଁ। ହଁ ମୁଁ ତ କିଣି ସାରିଲିନି। ହ।
ଆଉ କିର୍ବେସଲ ଆଣିଲା।
ମୁଁ ଏ ସିମ୍ପଲ ଏବେ ତ ଯଉ ଗରମ ହଉଛି ଯେତେ ହାଲକା ଡ୍ରେସ୍। ପିନ୍ଧିବା ସେଟା ଭଲ। ଏଇତି। ସେଇ ଜିନ୍ସ ଗୁଡା ସବୁ ଏତେ ଆସିଛି ଆଉ ତମେ।
ମୁଁ ଗୋଟେ ସେଟ୍ ଡ୍ରେସ ଆଣିଛି ଆଉ ଗୋଟେ ଟପ୍ ଆଣିଛି ଆଉ।
ଆଉ କଣ ଏବେ ତ ସବୁ ଜିନ୍ସ ହିଁ ପିନ୍ଧୁଛନ୍ତି ଜିନ୍ସ ଆଉ ଓଭର ସାଇଜ।
ହୁ ଏବେ ଆମର ରିସେଣ୍ଟଲି ମ୍ୟାରେଜ କରୁ ମ୍ୟାରେଜ। ଆଜି ଗଲା ନା। ମୁଁ କରିଥିଲି ବହୁତ ଦିଟା ତିନିଟା ଡ୍ରେସ୍ କରିଥିଲି। ଏଇ ମାସେ ହେଲା ମ୍ୟାରେଜ ହେଇଛି।
ମ୍ୟାରେଜରେ ତ ଆଗେ ଲେହେଙ୍ଗା ଟା ଯାହାବି ହେଲେ ହବ।
ମୁଁ ଥିଲ ମୁଁଡର। କରିଥିଲୁ କିନ୍ତୁ ଟାଇମ ରେ ଆସିଲାନି ଶାଢ଼ୀ ଗୋଟେ କରିଥିଲି ଆଉ।
ଯୋଉ ଅନ୍ ଲାଇନ
ହୁଁ।
ହେ
ଅଫଲାଇନ ନାଇଁ କି ଘରେ ଏତେ କାମ ସ ଜଣିଥାନ୍ତି କାମ ଏତେ ଥିଲା ନା ଏକାଠିଆ ଘରେ ସମୟ ଟାଇମ ହେଲାନି ଆଉ
ହଁ ଆମ ଏପଟେ କିନ୍ତୁ ଅଫଲାଇନରେ ବହୁତ ଭଲ ଭଲ ଲେହେଙ୍ଗା ମିଳେ। ଆମ ଏପଟେ କିନ୍ତୁ ଅଫ ଲାଇନ ଟା ବହୁତ୍ ଭ ଭଲ ଭଲ ଲେହେଙ୍ଗା ମିଳେ।
ଆମେ ଏପଟେ ବି ମିଳେ ମତେ ଟାଇମ ହେଲାନି ଯିବା ବ ଯିବ ମାନେ ନିହାତି ଯିବ ସେଠି ଦେଖିକି ଆଣିବା ପାଇଁ ବହୁତ ସାରା ଟାଇମ୍ ଦରକାର। ମୁଁ ଅର୍ଡର କରିଥିଲି ବି ସିଏ ବି ଦେଇଥିଲା ଗୋଟେ ନା ନା ଷ୍ଟାର୍ଟ ହେଇ ଚାଲିଛି। ତମର?
ହଁ ହଁ ଆମର ତ ସେ ଚାଲିଛି ତମର କଣ ରୁଟି ନା ଭାତ ରାତିରେ।
ଆମର ସବୁ ରୁଟି ଆମ ଗୋଟେ ଟାଇମ ଭାତ ଖାଆନ୍ତି ସେଇଟା ହଉଛି ଖରା ବେଳେ। ଟାଇମ ଆମର ରୁଟି ହଁ।
ନା ସକାଳେ ଟାଇମ ଟା କଣ ମୁଁ ରୋଷେଇ କରେ ନା ମୁଁ ଜଳଖିଆ ବନେଇଥାଏ ଯେମିତି ଉପମା ହେଲା ଚୂଡ଼ା ସନ୍ତୁଳା ହେଲା କି ପାଳଙ୍ଗ ପରଣ ଟା ଏଇ ସବୁ ମୁଁ ବନାୟେ। ଧୂପ୍ ପିଲାନେ ନୂଆ ନୂଆ ଜିନିଷ ସ ଗୋଟେ ଟିକେ ବନେଇବାକୁ ଭଲ ଲାଗେ। ସବୁ ଜିନ୍ ମାନେ ଖାଇ ପ୍ରାୟ ଯୋଉ ବନାନ୍ତିନି। ଏ ସବୁ ଭିଡିଓ ସବୁ ଦେଖି ଭିଡିଓ ଗୁଡା ସବୁ ଦେଖିବି ଦେଖିକି ନା ବନାଏ।
ଭଲ। ହଉ ଯାଉ ସେଦିନ ତମ ପାଖରେ ଗୋଟେ ଅଛି ଆଉ ଏଇ ଗରମ ଏ ତ ଭଲ ଲାଗୁନି। ତ ଗ୍ୟାସ ତାକୁ ରୋଷେଇ କରିବାକୁ
ହଁ ଗାସ ପା ମାନେ ସକାଳ ଟାଇମ ଟା ଭଲ ଲାଗୁଚି ରୋଷେଇ କରିବାକୁ ଏତେ ଗ
ଦି ଥର ଟାଇମ ଟା ଭାରି କଷ୍ଟ କରିବା।
ଜମା ଯିବାକୁ ଇଚ୍ଛା ହଉନି ଗ୍ୟାସ ପାଖକୁ। ସେ ଯଉ ଗର ମୁ ହଉଚି, ପଇଁଚାଳିଶ ଡିଗ୍ରୀ ଆସିକି ହେଲେଣି। କିନ୍ତୁ ଖରା କମିବାର ନା ଧନୀ। ବାସ ଦେଖିବା ଜୁନ ମାସକୁ ବର୍ଷା ହଉଚି କି ନାଇଁ? ବର୍ଷାର ଅପେକ୍ଷାରେ ସମସ୍ତେ ଅଛନ୍ତି ଆଉ।
ଦେଖ କଣ ହଉଚି। ଆ କ
ବଷ ସେୟା ଆଉ ଆଠ ଦିନ ଦଶ ଦିନ ପରେ ମନସୁନ୍ ଆସିଗଲେ ବର୍ଷା ହବ। ବର୍ଷା ହେଲେ ଟିକେ ଯାଇ ଶାନ୍ତି ମିଳିବ।
ରଜରେ ତମଙ୍କୁ ଦୋଳି ଖେଳିବାକୁ ଭଲ ଲାଗେ?
କଣ କରିବା ଆଉ? ହାଲୋ। ହାଲୋ। ହାଲୋ। ହଲୋ ହଲୋ।